ହ୍ୟାଲୋ ଗୁଡ ଆଫ୍ଟରନୁନ୍।
ଗୁଡ଼ ଆଫ୍ -ଟର ନୁନ୍
ହୁଁ ମୋ ଭଏସ ଶୁଣା ଯାଉଛି ନା।
ହଁ ହଁ
ହୁଁ କୁହ।
ଆଉ କଣ କରୁଥିଲେ?
କଣ କରୁଛ? ନାଇଁ ଏଇ ବସିଛି ବର୍ଷା ତ ହଉଥିଲା ଏବେ ଛାଡିଛି। ରାତି ସାରା ତ କାଲି ବର୍ଷା ହଉଥିଲା ଆଉ ଏବେ ଏଇଟିକେ ଛାଡିଛି। ବସିଚି ଆଉ
ହୁଁ ହୁଁ।
ହୁଁ କହୁନୁ
କଣ କହିଲେ?
ମୁଁ କହିଲି ବ୍ରେକକ୍ଫାଷ୍ଟ କରିସାରିଲଣି। ନାଇଁ ଏବେ ଛାଡିଛି ଟିକେ। ମାନେ ଏବେ ତ ଟିକେ ଛାଡିଛି ଆଉ ପାଗ ଠିକ୍ ଠାକ୍ ଅଛି ପବନ ହଉଛି ଟିକେ।
ଉଁ ହୁଁ
ହୁଁ ଆଉ ତମ ବ୍ରେକ୍ ଫାଷ୍ଟ ସରିଲାଣି।
ହଁ ହଁ
ଆଚ୍ଛା
ଆପଣଙ୍କର
ହୁଁ କେତେବେଳୁ ଶୋଇକି ଉଠିକି ଶା ଖାଇଲି ଆଗ
ଉଁ ହୁଁ
ଉଁ
ଆଉ କୁଆଡ଼େ ଯାଇନାହାନ୍ତି।
ନାଇଁ ସଖାଳୁ ବର୍ଷା ହଉଛି କୁଆଡେ ଯିବୁ ସଖାଳୁ ସକାଳୁ କିଛି ଯାଏନା। ଇଭିନିଂ ବେଳେ ହିଁ ଟିକେ ଯା ଯାଉ।
ଆଗରୁ କହୁଛ ନାଇ ଏବେ କଥା ନୁହଁ ଆଗରୁ କୁଆଡେ ବୁଲାବୁଲି କରିବା ଏଇ କିଛି ଦିନ ଭିତରେ
ହଁ ମୁଁ ତ ଡେଲି ଇଭିନିଂ ରେ ଯାଏ। କାଲି ମ୍ୟାଚ୍ ଥିଲା ଯାଇଥିଲି ଦେଖିବା ପାଇଁ। ଆଜି ସଣ୍ଡେ ଅଛି ଆଜି ବି ମ୍ୟାଚ୍ ହବ ଆମର ଯେ ପାଖ ନା ଏଇଠୁ ଷ୍ଟାଡିୟମ। ତ ଫୁଟବଲ୍ ମ୍ୟାଚ୍ ଚାଲିଛି ତ ଯାଉଛୁ ଦେଖିବା ପାଇଁ ସେମତି ଆଉ ଫ୍ରେଣ୍ଡ୍ସ ମାନେ ଖେଳନ୍ତି ତ ଅଛନ୍ତି ସ୍ପୋର୍ଟ ଓଡିଶାରେ କେତେ ଜଣ? ତ ତାଙ୍କୁ ମ୍ୟାଚ୍ ଥିଲେ ଯାଉ ଦେଖିବା ପାଇଁ। କାଲି ତାଙ୍କେ ଟୁ ୱାନ୍ ରେ ୱିନ୍ କଲେ ଲିଡ୍ ରେ ଥିଲେ। କାଲି ବାକି ତାଙ୍କୁ ଲକ୍ ବହୁତ୍ ସାଥ୍ ଦେଇଛି।
ମାନେ ପାଣି ଥିଲା ନା ବର୍ଷା ପାଇଁ। ହଁ ବର୍ଷାରେ ବି ହଉଥିଲା। ମାନେ ହାଲକା ହାଲକା ପକଉଥିଲା ନା ଛାଡିଥିଲା ତ କିନ୍ତୁ ଗ୍ରାଉଣ୍ଡ ରେ ପାଣିଥିଲା କାଲି ଯେହେତୁ ମାନେ ଅ ତାଙ୍କର ଅପୋନେଣ୍ଟ ଟିମ୍ ବ-ଭଲ ତଗଡ଼ା ଥିଲା ମାନେ ଭଲ ସେଇଥିପାଇଁ ଖେଳୁଥିଲେ ବହୁତ୍ ସାରା ଗୋଲ୍ ମାରିବା ପାଇଁ ଗୋଲ୍ ବାଲା ମାନେ ବହୁତ ସାରା ବଲ୍ ଆସିଥିଲା। ବଟ୍ ତାଙ୍କୁ ପାଣି ପାଇଁ ଯେହେତୁ ପାଣି ଟା ବଲ୍ କୁ ଆସିବାକୁ ଦିଏନି ନା ତ ପୋଷ୍ଟ୍ ପାଖକୁ ଆସି ଅଟକି ଯାଉଥିଲା ବଲ୍ ନହଲେ ବହୁତ୍ ସେମାନେ ବହୁତ ଟ୍ରାୟେ କରିଛନ୍ତି ଦି ଜଣ କାଲି ତାଗଡ଼ା ମ୍ୟାଚ୍ ଥିଲା ପୁରା ଏକ୍ଦମ୍। ଟୁ ୱାନ୍
ବଢିଆ ଆଉ
ଗ୍ରୀନ କଲର ତମେ କୋଉ ଖେଳ ମାନେ ସ୍ପୋର୍ଟସ ଖେଳ କିଛି ମାନେ ଇଣ୍ଟରେଷ୍ଟ ବା କିଛି
କ୍ରିକେଟ୍ ଖେଳେ ଆଉ।
ଆଚ୍ଛା ଆଉ ମତେ ବି ବ୍ୟାଡମିଣ୍ଟନ ଆସେ କି? ସେମତି ଆଉ ଏତେ ବି ଭଲସେ ନାହିଁ କିନ୍ତୁ ଆସେ। ଦେଖେ ଖେଳୁ ନାହୁଁ ବା କେମିତି ଭାଇ ମାନେ ଫ୍ରେଣ୍ଡସ୍ ମାନେ ମିଶିଲେ ଯାହା ଖେଳୁ ସେତିକି ଫୁଟବଲ୍ କିନ୍ତୁ ଖେଳେ ଆଉ।
ଭଲ
ଆମେ କଲେଜ ରେ ହିଁ ଖେଳୁ ସାଙ୍ଗମାନେ ସ୍ପୋର୍ଟସ୍ ରେ
ଓ ଫୁଟବଲ୍ ବି ଖେଳନ୍ତି।
ହୁଁ ଯାଇଥିଲୁ ଏବେ ମଝିରେ ୟୁନିଭର୍ସିଟି ମ୍ୟାଚ୍।
ଓ ହୋ
ସରିଲା ଲାଷ୍ଟ ଫାର୍ଷ୍ଟ ଆଣ୍ଡ ଲାଷ୍ଟ ସେଇଟା ହିଁ ଯାଇଛେ। କଣ କହିଲେ?
କୋଉ ୟୁନିଭରସିଟି ସହିତ ଯାଇଥିଲେ ଖେଳିବାକୁ?
ରମାଦେବୀ
ଓ ହୋ।
ଉତ୍କଳ ବାଲା ତ ତାଙ୍କର ଅରା ହିଁ ଅଲଗା ଆଉ ରମାଦେବୀ ଅଣ୍ଡରେ ପଡ଼ିଗଲେ ତମର ଏବେ ସରିଲା ନା ଗ୍ରାଜୁଏସନ।
ନା ନା ଏ ବର୍ଷ ଲାଷ୍ଟ ଇୟର।
ଆଛା କୋଉ ମାନେ ବିଟେକ୍ କରୁଛ ନା? ପ୍ଲସ୍ଥ ଗ୍ରାଜୁୟସନ୍ ପ୍ଲସ୍ ଥ୍ରୀ ହଁ ମନେ ଅଛିି ମତେ।
ହ
ଆଉ ଘରେ ସବୁ ଠିକ ଅଛନ୍ତି।
ହଁ ହଁ। ଆପଣଙ୍କ ଘରେ?
କେତେ ଜଲ୍ଦି ଆସି ସକାଳୁ। ମାନେ ବର୍ଷା ହେଉଛି ନା ତ ପାଗ ଜଣାପଡ଼ୁନି କେତେ ସକାଳୁ ଜଲଦି ବାରଟା ସାଢ଼େ ବାରଟା ହେବାକୁ ଗଲାଣି ଜଣାପଡ଼ୁନି।
ବର୍ଷା ହେଲା ଜଣାପଡୁେନି ଟୋଟାଲି। ପାଗ ସେମିତି ନର୍ମାଲ ରହ ନା ପୁରା କୋହ ହେଲା।
ବେଳେ ବେଳେ ବହୁତ ଟାଇମ ଜଲ୍ଦି ପଡ଼େ, ଆଉ ବେଳେ ବେଳେ ଟାଇମ୍ ଯେମିତି ଲାଗୁଛି ଯାଉ ହିଁ ନାହିଁ।
ଖରା ଦିନ ଟା ଜଣା ପଡିବ।
ହୁଁ ଏଥର ବାକି ଏଇ ଇୟ ଟା ଯେତେ ଜଲଦି ଯାଉଛି - ମାନେ ଅଫକୋର୍ସ! ଦୁଇ ହଜାର ମାନେ କରୋନା ପରଠୁ ଯେତେ ବି ଇୟର ହଉଛି ଲାଗୁଛି ବହୁତ ସ୍ପିଡ ରେ ଯାଉଛି କହିକି। ମାନେ- ଜଲ୍ଦି ଜଲ୍ଦି। ଦେଖୁନ ଏଇ ବର୍ଷରେ ହିଁ କେତେ ଜଲଦି ଛ ମାସ ପଳେଇଲା, ଜଣା ବି ପଡ଼ନି ଜୁଲାଇ ବି ପଳେଇବ।
ଜୁଲାଇ ବି ସରିଯିବ କିଛି ଦିନେ।
ହୁଁ ତ ଆଉ ଛଅ ମାସରେ ଆଉ କିଛି ତିିନି ମାସରେ ଦଶ- ହେଇକି ପୁଣି ଏଇ ବର୍ଷ ବି ଖତମ ହେଇଯିବ। କିନ୍ତୁ ବାକି ଏଇ ବର୍ଷ ହିଁ ମାନେ ଖରା ଯେମିତି ହବା କଥା ସେମିତି ଖରା ହେଇଛି। ପ୍ରାୟ ନିଧୁମ ଖରା ବର୍ଷା ଦିନେ ବର୍ଷା ହୁଏନି ଅଲଗା ସବୁ କିଛି ଦିନ ଗତ ବର୍ଷରେ ଜଣା ପଡ଼ିଥିଲା ବର୍ଷା ହେଉଥିଲା କହିକି।
ନା ଏବେ ହଉଛି ଲାଗୁଛି କାହିଁ ନା ଲଗୁଚାପ ଅଛି ନା ସେଥିପାଇଁ।
ହଁ ଲଘୁଚାପ ହଉଛିି ଲଘୁଚାପ ହଉଛି ତ ଲାଗୁଛି ହଁ ଜୁଲାଇ ମାସରେ ବର୍ଷା ହବା କଥା ବର୍ଷା ହେଇଛି। ଖରା ଦିନେ ଖରା ହେଇଛି। ତ ଶୀତ ଦିନେ ବି ସେମିତି ଶୀତ ହବ ପୁରା ଅଲଗା ପ୍ରକାର।
ହଁ
ତ ମତେ ଏଇ ଇୟ ର ୱେଦର ଟା ଜଣା ପଡୁଛି ମାନେ ଫିଲ୍ ହଉଛି ଲାଗୁଛି। କି ହଁ ଠିକ ଟା ଠିକ ଟାଇମ ରେ ଲାଗ ହେଇଛି କହିକି। ନହେଲେ ୟ ପୂର୍ବରୁ ଟୁ ଥାଉଜେଣ୍ଡ ଦେ ମତଲବ କେତେବେଳେ ଆସି କେତେବେଳେ ପଡ଼ୁଥିଲା ଜଣା ବି ପୁନଥିଲା ବିରକ୍ତ ଲାଗୁଥିଲା।
ପାଗ ସେମିତି ଭଲ ରହିଲେ ଫିଲ୍ ହେଲେ ଜଣା ପଡ଼ିବ ଭଲ।
ଆଛା ଆଜ୍ଞା।
ହଁ ଆପଣଙ୍କୁ କଣ ଖାଇବା ଭଲ ଲାଗେ?
ମୁଁ ସବୁ ଖାଏ। ଏମିତି କିଛି ନାହିଁ ଯେ ମୁଁ କୋଉଟା ଖାଏନି। ଗୋଟେ ଗୋଟେ ଇଂଗ୍ରେଡିଏଣ୍ଟ ଥିବ ଯେମିତି ଖାଏନି, ନହେଲେ ମୁଁ ସବୁ ଖାଏ। ମାନେ-
କଟକରେ ତ ଦାଦା ବିରିୟାନୀ ଖାଇଥିବେ। ମୁଁ କହିଲି- ସେଇଟା କେନ୍ ଲାଗେ।
ସେମତି ଆଉ ମାନେ ସବୁ ଭଲ ଲାଗେ। ଆକଚୁଲି କହିହବନି ସମସ୍ତ ସେ ଅଲଗା ଇଏଆଲଗା! ତ ଖାଇ ହୁଏ ମାନେ ଭଲ ହିଁ ଲାଗେ।
ମୁନା ଭାଇଙ୍କ ଚା ମୁନା ଭାଇ ନା ହଁ
ମୁନୁ ଭାଇଙ୍କ ଚା ଦେଖ ଗୁଆ ବାଲା ତ ଘିଅ ଘିଅ କଣ ଗୁଡ ଗୁଡ ଗୁଡ ଚାାନା କଣ। ହଁ ଗୁଆ ଘିଅ। ସରି, ଗୁଡ ଘିଅ କଣ କହିଦେଲି। ଆରେ ମାନେ ମୁଁ ଚାହା ପିଇନି, ବାକି କିନ୍ତୁ ମୁଁ ଜାଣିଛି ସେଟା ଫେମସ। ଆଉ ସେଇଠି ଯାଆନ୍ତି ଲୋକ ପିଇକୁ, ଥରେ ବୋଧେ ପିଇଥିବି ନା କଣ କେବେ ଆଉ ମୁଁ ଚାହା ପିଇବା ଛାଡି ଦେଇେଇଛି ନା କେବେଠୁ। ପିଉନ କସ ପିଇ ଦିଏ ବେଳେ ବେଳେ। ଘରେ ବନେଇଦେଏ ଚାହା ପିଇଏନି ବିଲକୁଲ ତୁମେ ଚାହା ପିଅ?
ହଁ ମୁଁ ନର୍ମାଲ କେତେବେଳେ ମନ ହେଲେ ଆଉ ପାଗ ଫାଗ ଦେଇ
ହୁଁ ହଁ ସେଇଟା ତ ପି ବାବା ମନା କରୁ ସେଇଟା ବି ପିବା ଛାଡି ଦେଇଛି ତ ପିଉନି ଜମା ଆଉ।
ଓ ହଁ।
ହୁଁ। ଆଉ
ଆଗକୁ ତ ପୁଣି ଆଉଛି। କଟକ ରେ ପୁରା ହବ ଗଣେଶ ପୂଜା ଦଶହରା। ତାପରେ ବାଲିଯାତ୍ରା।
ହୁଁ କଣ କହିଲ ଏସବୁ
ମୁଁ କହିଲି ମୁଁ କହିଲି କଟକରେ ଏବେ ତ ଚାଲିବ କି ନା ଫେଷ୍ଟିବାଲ ପୁରା ମାନେ ଲଗାତାର।
ହଁ ବହୁତ କଣ୍ଟିନ୍ୟୁ ଦଶହରା ବାଲିଯାତ୍ରା ଆରେ ବାଲିଯାତ୍ରା ବି କେତ ମତେ ବି ଲାଗୁଛି ଏବେ ବାଲିଯାତ୍ରା ଯାଇଛି ପୁଣି ବାଲିଯାତ୍ରା ଆସୁଛି ମୋତେ ସେମିତି ଫିଲ୍ ଆସୁଛି।
ସମୟ ବହୁତ ଜଲଦି ପଳଉଛି।
ହଁ ନା।
ହୁଁ।
ଏବେ ତ ମାନେ ଯେତେ କମ୍ ମାନେ ଯେତେ ଦିନ ବଢ଼ିସାରୁଛି ଆମ ଏଜ୍ ବଢ଼ିଛି ମୋତେ ଲାଗୁଛି ଆମେ କିଛି କରୁନି ମାନେ କେମତି କଣ କରିବା ସେଇଟାରେ ଷ୍ଟ୍ରେସ୍ ଆସିଯାଉଛି।
ଆଉ କିଛି ଦିନ ଗଲା ପରେ କଣ ହେଇଥିବ କଣ ନାହିଁ
ହଁ ନା ହଁ ଏଇ ଡର ଭାବିଦେଙ୍କୁ ଦିମାଗ କଣ ହେଇଯାଉଛି।
ହଁ।
କିଛି ନାହିଁ ଟାଇମ ଅନୁସାରେ ସବୁ ହେବ? ସେତିକି ହବ ପାଉ ଗର୍ମେଣ୍ଟ ଜବ।
କୋଉଁ ଲାଇନିରେ?
ଯୋଉ ଲାଇନରେ ବି ଟିଚିଙ୍ଗ ଡିଫେନ୍ସ ସବୁ ବାସ ଚାହୁଁଛି ଗୋଟେ ଗଭର୍ଣମେଣ୍ଟ ଜବ୍ ଭଲ ହେଇଯାଉ ମାନେ ଟି ଆମ ଘରେ ଇଚ୍ଛା କରିଛନ୍ତି ମାନେ ଟିଚି ଲାଇନରେ ଯିବା ପାଇଁ।
ଓହୋ ଟିଚିଂ ଲାଇନ ବହୁତ ଭଲ ପଇସା ଯାଏ।
ହୁଁ ମାନେ ବି ଏଡ ବି ଦଉଛି ମନେ ଟିଉସନ ବି କରାଏନା ପିଲାଟ ଘରେ ତ ଘରେ ସମସ୍ତେ ଚାହୁଁଛନ୍ତି। ବାକି ଯେ ମୁଁ କଣ କହିଲ ହଁ ଟ୍ୟୁସନ୍ କରାଏ।
ହଁ ହଁ।
ସେମିତି ନାଇଁ ଆମେ ଏମିତି ଦି ଜଣ ହିଁ ଏବେ ଆସୁଛନ୍ତି ବାକି ଯେ କୋଚିଂ ଗୋଟେ ଯାଉଥିଲଥିଲେ ଟାଇମ ହଉନି ବୋଲି ଛାଡିଦେଲି। ମତଲଵ ମ୍ୟାନେଜ ହେଲା ନି। ପ୍ଲସଥୀ କରିଥିଲି ପ୍ଲସ ଥ୍ରୀ ଘର କାମ ତାପରେ ଅଲଗା। ମାନେ ଦିଦି କୁ ଭାଇ କ ଟ୍ୟୁସନ ନବା ଆଣିବା କରିବ ଏମିତି ଟାଇମ ହୁଏନି। କଣ କହୁଛ ଆଚ୍ଛା ତମେ ରଖିଥିଲ ଠିକ୍ ଅଛି। ତ ସେବେ ଟାଇମ ହେଲାଣି ବୋଲି ମାନେ ଛାଡିଦେଲି ନହେଲେ କୋଚିଂ ବି ଯାଉଥିଲେ କୋଚ ସେଠି ଥିଲେ ପିଲା ମାନେ ନାଇ ଟେନ ପିଲାଙ୍କୁ କରାଉଥିଲି ଏମତି ଫାଇଭ ସିକ୍ସ ସେଭେନ ଏମିତି ମିକ୍ସ ମିଶିକି ଥାନ୍ତି କି ଗୋଟେ ବ୍ୟାଚରେ ଆଉ ଗୋଟେ ବ୍ୟାଚ ଓଲି ନାଇନ୍ ଟେନ୍ ଏମତି। କିଛି ନାହିଁ ଖାଲି ମ୍ୟାର୍ଥ ସାଇନ୍ସ ପଢାଏ।
ଆପଣଙ୍କ କଣ ଭଲ କୋଉ ସବଜେକ୍ଟ ମ୍ୟାର୍ଥ ନା ସାଇନ୍ସ ନା ।
ମ୍ୟାଥ୍ ମତେ ଭଲ୍ ଲାଗେ ବାକି ଯେ ଟେନ୍ଥ୍ ପର୍ଯ୍ୟନ୍ତ କାରଣ ମୁଁ ପ୍ଲସ୍ ଟୁ ମ୍ୟାଥ୍ ମତେ ଏ ମୁଁ ପଢି଼ନି ପ୍ଲସ୍ ଟୁ ଭଲସେ। ଅ ଧ୍ୟାନ୍ ବି ଦେଇନି ତ ସେଇ ମ୍ୟାଥ୍ ମୋର ହୁଏନି ସେଥିପାଇଁ ପସନ୍ଦ ନାଇଁ। ନହେଲେ ମତେ ମ୍ୟାଥ୍ ସାଇନ୍ସ ଇଂଲିଶ୍ ଏଗୁଡ଼ା ହି ଭଲ। ଇଂଲିଶ୍ ବି ମର ଭଲସେ ଏତେ ହୁଏନେଇ ଗ୍ରାମାର୍ ମିଷ୍ଟେକ୍ ହୁଏ।
ହୁଁ ହୁଁ।
ହଁ। ଟିକେ।
ଉଁ ହୁଁ।
ଚାବି ଦେବା ପାଇଁ ଆସଚନ୍ତି ତ।
ଓହୋ କିଛି ନାଁ କିଛି।
ଟିକେ ଟିକେ।
ଆଜ୍ଞା ଙ୍ଗେ
ହାଲୋ।
ହଁ ହାଲୋ।
ହୁଁ କୁହ।
କୋହୁଥୁଲ କୋଉ ସବଜେକ୍ଟ୍ ଭଲ ହୁଏ ଆଉ।
ହୁଁ ନାଁ କାଇଁ ସବୁ ରାଲ୍ ସେମତି। ସେମତି କିଛି ନାଇଁ ମୋର ସ ଫେବରେଟ୍ ସବଜେକ୍ଟ କିଛି ନାଇଁ। ସବୁ ସ ପ ନାଇଁ ସବୁ କି ଭଲ ଲାଗେ। ପଢ଼ିଲେ ସବୁ ଭଲ ଲାଗେ ନପଢି଼ଲେ କି ଇ ଭଲ ଲାଗେନି ସେଇଟା ହେଲା କଥା। ଠିକ୍ ଅଛି ମୁଁ ତମୁ କଲ୍ କରୁଚି ଟିକେ ହାଁ ହୁଁ।